ହାଲୋ।
ହୁଁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ହୁଁ କୁହ?
କଣ କରୁଚ?
ଘରେ ବାସଚି।
ଖିଆପିଆ ସରଲାଣି?
ହୁଁ ହୁଁ।
କଣ ଖାଇଚ?
ଭାତ ମା ଛ। ଆଉ କାକୁଡ଼ି କଞ୍ଚାଲଙ୍କା ଲୁଣ। ଆ ସବୁ ଆଉ।
ଲେମ୍ବୁ।
ଲେମ୍ବୁ କଞ୍ଚାଲଙ୍କା। ତମେ?
ସାଧା।
ଉଁ
ସାଧା ଆମର। ପାଖାଳଭାତ। ବାଇଗଣ ଟମାଟ ପୋଡ଼ା। ବଡ଼ି କାକୁଡି। ଚିପ୍ସ
ଉଁ ହୁଁ। ଆଉ?
କୋଉଟି ବୁଲିବଯ ରାଜରେ?
ରାଜ ରେ ତମ ଗାଁରେ ବୁଲୁଚୁ ପା।
କୁଆଡେ?
ପଟଣାରେ।
ହୁଁ। ତମ ତମକୁ କାଇଁ କଉଠି ଦେଖିପାଇଲୁନୁତ।
କେମିତି ତମେ ଦେଖିବ।
ହୁଁ।
ଆଉ ମୁଁ ପଟଣା ଯାଉନି।